ହଁ। ଏବେ ଏଇ ଦୋକାନ ହଁ ହଁ ସୁଣାଗଲା। ଏ ଦୋକାନରେ ଟିକେ କଷ୍ଟମର ପଳେଇ ଆସୁଛନ୍ତି ମଝିରେ ମଝିରେ। ତାର ସବୁ କଷ୍ଟମର ବି ଟିକେ ଭଲ ନାହାନ୍ତି। ଟିକେ ବୁଝିପାରୁଥିବେ ଅବାଗିଆ କଷ୍ଟମର ବି ଅଛନ୍ତି ହଁ ଗାଁ ନାଇଁ। ଗାଁ ଗହଳି ସ୍ତ୍ରୀ ଲୋକ ନା କିଛି ଜାଣିପାରିବେନି ଆଉ କି ଚିତ୍ରୀ ଲୋକ ଅଛନ୍ତି ବହୁତ୍ ଚାଲାଖ କଣ ସେ ମାନେ ପଚାରିବେ ଏଇଟା କଣ କାହିଁ କି ଏତେ ଟିକିଏ ସଜାଗ ହେଇ ସେ ଆଉ ଏଇଥିପାଇଁକା ଆଉ।
ପ୍ରାୟ ମାନେ କଣ କହିଲ ଯାଇକି ସଇବେନି ମାନେ କହିବେ ଯାଇ ବାହାରେ ବିଜନେସ୍ କରୁଛି ଦେଖିଲା ବେଳକୁ ଫୋନ ରେ ଗପୁଛି ମୁଁ ବୁଝିଲି। ଫିର୍ ବି ମାନେ ଆପଣ କଣ ମାନେ ଗୋଟେ ମି ଟେ ଆଗରୁ କହିଦେଇଚନ୍ତି ଯେ ମୁଁ ଅନ୍ କରିଛି ବୋଲି ହେଲେ ସେଟା ଯଦି ଗୋଟେ ମାନେ ଯେତେବେଳେ ଲୋକ ଆସିଲେ ନା ଯଦି ଗୋଟ
ନାଇଁ ମୋର ସେ ଜିନିଷ ଜ୍ଞାନ ନ ଥିଲା ନହେଲେ ମୁ ଖାଲି ଅନ କରିଦେଇଥାନ୍ତି ଆପଣଙ୍କ କଥାଟା ଖାଲି ଚାଲି ଥାନ୍ତା ଆମ ପଚାର କହିଲ ହଁ ଆଁ
ହଁ ହଁ ହଁ ହଁ ଆଁ କହିଦେଇଥିଲେ ନହେଲେ ସେମାନେ ଗଲା ପରେ ମାନେ ଏମିତି ଅଛି ନା ପାଞ୍ଚ ମିନିଟ୍ ମୁଁ କହିବି ଆଉ ଆପଣ କହିବେ ବୋଲି କି। ଏ ଯୋଉ ଏଇଟା ହଁ ଏଇଟା ମୁଁ ସବମିଟ୍ କଲି କାରଣ ମିସ୍ କଲ ହେଇଗଲା ମୋର କିନ୍ତୁ କିଛି ଥିରେ ଆସିଲାନି ସେଟା ରିଜେକ୍ଟ ଆସିଲା ବୁଝିଲେ।
ଓ ହ।
ହଁ ଗୋଟେ କଲ ବେକାର ଗଲା। ଆଉ ଠିକ୍ ଅଛି ଆପଣଙ୍କ ତ ହେଇନି କିଛି କିନ୍ତୁ ନେକ୍ସଟ ଟାଇମ ଆଉ ଯିଏ ବି କଲ୍ କରିବେ ଆଉ
ହଁ ହଁ ନାଇଁ ମୁଁ ବି ଜାଣିନଥିଲି ଏ ସତରେ ଏ ବିଷୟରେ ଜାଣି ନଥିଲି ଆପଣ କହିଲେ ବୋଲି।
ହଁ ହଉ ଠିକ୍ ଅଛି ଏବେ କୁହନ୍ତୁ।
ନାଇଁ ତ ନ ଅଟା ବାଜିଲା ପୁଅ ଆସିବ ଜୋରେ ବର୍ଷା ପୁରା ଜୋରେ ଘଡଘଡିି ଟିକେ ମାରୁଛି। ବାପାଙ୍କୁ ପଠେଇବି ଛତା ନେଇକି ଯିବେ ଟିକେ ନେଇ ଆସିବେ ଛୁଆଙ୍କୁ ଆଉ। ଆଇଲେ ଟିକେ ସେମାନେ ଖାଇ ପିଇକି ଟିକେ ବସିଲେ ସିଏତ ବସ ହଉ ଟିକେ ଫୋନ ଧରେଇଦେଲେ ବସିବେ।
ହଁ।
ହଉ ପଛେ ଟିକେ ଫୋନ୍ ଦେଇଦେଲେ ଘରଦ୍ୱାର ଯାହା ବନ୍ଦରା ମନ୍ଦରା କରି ପକେଇଥିବେ। ତାକୁ ସେଟା ଚୁଗୁଡ଼ କରି ଥୋଇ ବାସନକୁସନ ଟିକେ ଧୁଆ ଧୋଇ କରିଦେଇ ତାଙ୍କ ପାଖରେଠୁ ବସିବୁ। ତେଣିକି ଭାଇ ଆସିଲା ଅଳକୁ
ହଁ ହଁ। ହଁ ଆପଣ ଇଏ କଲେ ନାଇଁ ହୁଁ ହୁଁ
ଆଉ ଦିଟା ଛୁଆ ଗୋ ଗୋଟେ ଜଣେ ଶୋଇଥିବ ଆଉ ଜଣେ ସୋଇନଥିବ ଏମିତି ହେଇଥିବ ଆଉ।
ଏମିତି ହଉଥିବ ଆମର ଦିଟା ଯାକ ମିଶିକି କି ମାନେ ମୋବାଇଲି ଦେଖିବେ।
ଆଉ କଣ କରିବ ନାଇଁ ବେଳେ ବେଳେ ବା ବାଧ୍ୟ ହେଇକି ମୋବାଇଲି ଦବାକୁ ବି ପଡୁଛି। ମାନେ କଣକହିଲ ଦେଖିଲ ଏଥିରେ ବେଶି ଦୁଷ୍ଟାମି ହେଲେ ଏଇ ତମ ଟିକେ ନେଇ ଫୋନ ଧରି ନେଇ ବସିଯାଅ
ହଁ ମାନେ ବେଶୀ ଲୋକ ହେଲେ ବେଶୀ ଗହଳି ହେଲେ ସେଇଆ ଆଉ।
ଏଇନା ସବୁ ଯାକ ପଳେଇ ଆସିବେନା ଏଇନା ଚାଲିବ ଆରମ୍ଭ ତାପରେ ଆମର ଟିକେ ବେଶି ସ୍ପେଜ ନାହିଁ। ମାନେ ଚାରିଟା ରୁମ୍ ଗୋଟେ ରୋଷେଇ ଘର ଗୋଟେ ଲା ଲାଟିନି ବାଥରୁମୁ ମଝି ଡାଇନିଂଟା ହିଁ ପୁରା ଛୋଟ। ଏତିକି ସ୍ପେଜେ ରେ ଚାରିଟା ପିଲା ଆମେ କେତେ ଜଣ ଛଅ ତିନି ପୁଅ ତିନି ବୋହୂ ଛଅ ଶାଶୁ ଶଶୁର ଦୁଇ ପିଇସୀ ଶାଶୁ ଅଛନ୍ତି ଦୁଇ। ଚିନ୍ତା କଲନ ସେ ଘର ଭିତରେ କେମିତି ମ୍ୟାନେଜ କରିଚଳୁଚୁ ତାପରେ
ତା ଇଏ ନାଇଁ ଆଉ ଯୋଉ
ଏବେ ଗୋଟେ ଘର ହେଇଚି ଟିକେ ସିଆଡେ ଟିକେ ସୁଆସୁଇ କରୁଛନ୍ତି ଆଉ ଏଠୁ ଜିନିଷ ପତ୍ର କିଛି ଖାଲି କରିକି ସିଆଡେ ଟିକେ ରଖିଦେଇଛୁ ବୋଲିି କି କିଏ ଗୋଟେ ପ୍ରକାରର ଫେଜେ ବାହାରିଛି ଅଦରକାରୀ ହଁ। ତାପରେ ଆମ ତିନିଟା ରୁମୁ ଆମେ ତ ଆଜିକାଲି ତ ନର୍ମାଲ ଖଟ ଫଟ ସମସ୍ତଙ୍କର ରୋଷେଇ ଘର ଗଡେଜେ ପୁରା ସିଲି ପ୍ୟାକ ଆଉ ଯ ଯୋଉ ଶାଶୁଙ୍କର ଯୋଉ ସବୁ ପୁରୁଣା ଖଟ, ଆଲେଣା, ଆଲମାରୀ ଯାହା ଥିଲା ତାଙ୍କର ସବୁ ବାରିଆଡେ ଥୋଇ ଦେଇଚି। ସିଏ ସିଏ ଘରେ ସିଆଡେ ଥୋଇଦଉଛି।
ଆଉ ତାପରେ ସେଇ ରୁମୁ ରେ ଯେତିକି ବି ଜାଗା ମାନେକର ଛୁଆ ଟିକେ ଖାଇ ପକେଇଲେ କି ବସିଲେ କି ଖେଳିଲେ ସେତିକି ଜଷ୍ଟ ଖଟ ସାଇଡି ରେ ତ କେ କେତେ ଜାଗା କି ଦି ହାତେ କି ତିନି ହାତେ ଜାଗା।
ତାପରେ ଆମର ବି ରୁମୁ ଗୁଡାକ ଆଗରୁ ବି ଛୋଟ। ଜାଗା ସଟ ଜାଗା ସଟ ବୋଲି ସେଇ ଅନୁ ତାର ଘର ବି ସବୁ ଛୋଟ ଛୋଟ ହେଇଚି ଯେତିକି ଆଉ ମାମର ମାନେ ଆଉ ବାହାରେ ଟିକେ ମାନେ ଯେମିତି କଲେ ଛେପ ପକେଇବାକୁ ଜାଗାନାହିଁ ପୁରା ଯେତିକି ରାଉଣ୍ଡୁ ସେତିକି। ସେତିକି ପୁରା ସଟକଟ ଜାଗା ଆଉ। ଟିକେ ଡିସଚାର୍ଜ ରେ ଗୋଟେ ଗୋହି ଭଳିଆ ରାସ୍ତା ଗଲେ ଆଉ ସେଠୁ ଆମର ବାରି ଅଛି ଏବେ ଯୋଉ ଘର କରିଚି ସେଇଟା ଗୋଟେ ଲାଟିନ୍ ବାଥରୁମୁ ଅଛି ସେଇଟାକୁ ଯି
ଅ ହଁ ଗଲେ କିଛି ଏନ
ସେଠି ପୁଅ ପିଲାମାନେ ଲାଟିନ୍ ଫାଟିନ୍ ଯାଆନ୍ତି ସିଆଡେ। କି ଆମେ କେତେବେଳେ ଆକସ୍ମାକ ଯାଉ ଆଉ କି ବାରିଆଡେ ଗଲେ ଟିକେ ଶୋଇ ପଇଲା। ଏ ଛୁଆ ଅଛନ୍ତି ସିଆଡେ ନେଇଗଲେ ଖାଇ ଖରା ଦିନେ ପ୍ରାୟ ପୁଅ ପିଲା ପଳାନ୍ତି ସିଆ ସେ ତାଙ୍କ ପାଇଁ ଖାଇଆ ଗଲେ ଖାଇଲେ, ସେମିତି ଆଉ ନହଲେ ଏଇ ଘର ଭିତରେ ସମତେ
ଓ ହଁ ହଁ ଆପଣ ତ ଉଠେଇଲେନି ତା ଭିତ ତରେ ମୁଁ କହିଲି ନାଇଁ ମୁଁ ବ୍ୟବସ୍ଥା ଟା କରେ ଆଗ ତରକାରୀ କଷିକି ବସେଇଦେଲି ଏ ଯୋଉ ସୋୟାବିିନ ତରକାରୀ କରିବି ନା କହିଲି ସେଟାକୁ ଉଁ କ ତ ଖାଇବେନି ଶୁଆବେନି ଆମେ ଖାଇବୁ ତାର ଭିତରେ ଆଳୁ ଦମ ଭଳିଆ ଆଉ
ହଁ ହଁ।
ଆଳୁଦମ୍ ମାନେ ପିଆଜ, ଟମାଟୋ ସବୁ କଷି କାଷି ଦେଲି ବସେଇଦେଲି ତାପରେ ଅଟା ଚକଟୁ ଥିଲି ଆପଣ ଫୋନ କଲେ। ଏଇ ଚକଡଟିକି ଟିକେ ଘୋଡେଇ ଦେଇଚି ଗରମ ଗରମ ସେଇଟା ଟିକେ ସିଝି ଯାଇଥିବ ହଁ ସେ ଟିକେ ସିଝି ଯାଇଥିବ ମୁଁ ଏଠି ଦଶ ମିନଟ କଥା ହବା ଭିତରେ ସେଟା ଆଉ ଗୋଟେ ସାଇଡ କ ହଁ ଆଉ ଦିପଟ ରୁଟି କରିକି ଆଗ ତାଙ୍କୁ ଦେଇଦେବି ଆପଣଙ୍କୁ ତାପରେ ଆମେ ଧୀରେ ଧୀରେ ଖାଇବୁ ଆଉ
କଣ କରିବା, ନା ମୁଁ ବେଶୀ ଟାଇମ ଖରାବେଳେ ରୋଷେଇ ସାରିଦିଏ ମାନେ ଚାରିଟା ବେଳ କୌଣସି ରୋଷେଇ ରଖେନି ଏ ମାନେ ତ ସବୁ ଆଉ ସାନ ଯାଆ ମାନେ ଆସିନଥିଲେ ମୋର ଚାରିଟା ବେଳକୁ ଭାତ ରୁ ଏ ଭାତ ବି ହୁଏ ମାନେ ସମସ୍ତେ ଆମର ଏଠି ପଖାଳ ଖାଆନ୍ତି ସକାଳେ ଏବେ ସବୁ ଦେହ ପା ହେଲାଣି କମିଗଲାଣି ଖାଇବା ନହେଲେ ଆମର ମାନେ ଖାଇ ଖାଇବା ଲୋକସୁ ମା ହାଣ୍ଡି ମୁଁ ଟେକି ପାରେନି, ଏଠି ଆସିଲା ପରେ ମୁଁ ହାଣ୍ଡି ଟେକି ପାରେନି ଆମର ସେଠି ଏକା ବ ବାପା ମା ଛୁଆ ଆମର ସେତେ ବି ବଡ ପ ପରିବାର ନହ ତାଙ୍କ ହାଣ୍ଡି ମୁଁ ଟେକି ପାରିନି ଭାତ ହାଣ୍ଡି ସେ ରୋଷେଇ ହବ ଭାତ ହବ ତାପରେ ରୁଟି ବି ହବ ଆଉ ତରକାରୀ ପତ୍ର ହବ ତ ସନ୍ଧ୍ୟା ଆଳକୁ ଚା ଫା ସବୁ ମାନେ ଚାରେ ଚାରିଟା ବେଳକୁ ମୋର ସରିବଣି ସବୁ କିଛି ନଥିବ ଚାରିଟାରେ ଖାଲି ଉ ମାନେ ଧୁଆ ଧୁଇ ଓଳାଉଳି କରିକି ଝିଅକୁ ଉଠେଇି ଖୁଆଇବି ସନ୍ଧ୍ୟା ଦେଇ ଲେଖା ଥିଲା ସେମାନେ ସବୁ ଟିକେ ଆସିଗଲାଠୁ ରୋଷେଇ ଟା ଆଉ ଏତେ ହଉନି ମିଶେଇ ମାସେଇ କରି ଦଉଛନ୍ତି ଆଉ।
ମିଶି ମାଶି କରିଦଉଛନ୍ତି ତାପରେ ପୁଣି ଏ ପିଇସି ଶାଶୁ ହେରିକେ ସବୁ ଥିଲେ ସେମାନେ ତଉ କେ ତେ ବି ରୁଟି କରିବ, ସବୁ ଗୋଟେ ଗହଳି ହେଇ ଯାଉଥିଲା ଆଉ
ତେଣୁକରି ଏଠି ଅସୁବିଧା ହଉଛି, ଆଉ ସେମାନେ ବି ଯେହେତୁ ଆମେ ବଡ ଟିକେ ଭିଡିବାକୁ ପଡୁଛି ଆଉ।
ହଁଁ ନିଶ୍ଚିନ୍ତ ନିଶ୍ଚିନ୍ତ ଯେ ସିଏ ହେ ହେ ହେ
ସିଏ କିଏ କଥା ହଉଚି କିଏ ଗାଧଉଚି କିଏ ଛୁଆଙ୍କୁ ଖାଇବାକୁ ଦଉଛି ଆଉ ସେଇଟାକୁ ଆମେ ମୁଁ ନେଇଯିବି
ହଁ ହଁ ଆଉ ତା ବି ସେଇଏ ତ ପୁଣି ଆପଣ ଆପଣଙ୍କ କାମ କରିବେ ନା ଆଉ ସେମାନଙ୍କୁ ଅନେଇବେ କି
ହଁ ସେ ଉଁ ଉଁ ଦିଇ ନମ୍ବର ବାଲା ଟା ସିଏ ଛଅଟା ଭଳିଆ ଆଉଥିବ ଛଅଟା ସାନ ପୁରାଲ ଟ ସାତଟା ସାତଟା ନିଦ ଯେତେଳେ ଭାଙ୍ଗିିଲା
ଓହୋ ଓହୋ ହୋ
ତ ହାଙ୍ଗିଲା ସେତେବେଳେ ସେ ଉଠିଲା ବେଳକୁ ମୋର ଭଜା ହେଇ ଭାତ ହେଇ ଘରେ ସବୁ ଚା ଫା ପି ଆମେ ଆମ ପ୍ୟାମିଲି ଆମେ ପୁରା ଆମ ଭାଇ କଣ ମୁଁ କଣ ଆମେ ଆମର ସବୁ କରଦବୁ। ଭାଇ ପଠ ଜଲଦି ଆମେ ପୁରା ଜଲଦି ଉଠିବୁ। ମୋର ଠାକୁରପୁଜା ଆରିକା ସରି ସେ ମୁଁ ମନ୍ଦିରରୁ ଆସି ମୋର ସବୁ କାମ ସ ସରିଗ ଏତକ କାମ ସରିଗଲା ସିଏ ଉଠିଲେ ଉଠିଲେ କାଣା ଗା ହୁଁ ଆଗେ ଗାଧେ ହଁ ସବୁଦିନ ଯାଏ। ଆମର ସବୁ ମନ୍ଦିର ଅଛି ଗୋଟେ ଜାଗାରେ ସବୁ ମନ୍ଦିର ଅଛି ସବୁ ଦର୍ଶନ କରିପାରିବେ। ମାନେ ମଙ୍ଗଳା ଅଛନ୍ତି ତ୍ରିନାଥ ଅଛନ୍ତି ପାର୍ବତୀ ମହାଦେବେ। ରାମ ମନ୍ଦିର ହନୁମାନ ମନ୍ଦିର। ଗୋଟେ ଏରିଆ ଭିତରେ ସବୁ ଯାକ ମନ୍ଦିର ଅଛି ତେଣୁକରି ସୁବିଧା ହୁଏ ଟିକେ ଦର୍ଶନ କରିବାକୁ ଆଉ।
ହଁ ଭଲ ତ।
ଫଟ ବି ନୁହେଁ ଅଳ୍ପ ବାଟ ଆଉ ପଳାଏ ସକାଳେ ଆଉ। ଟେ ଦର୍ଶନ କରିବାକୁ ଆଉ।
ହଁ ହଁ ତ ଭଲ କଥା ମନ୍ଦିର ଯାଉଥିଲେ ତ ଆଇଁଷ ଖାଉନଥିବେ?
ନାଇଁ ଆଇଁଷ ଆମେ ଗୋଟେ ବାର ସପ୍ତାହକୁ ବୁଧବାର ଖାଉ ଅଲଗା ଦିନ ଖାଉନା। ଗୋଟେ ବାର ବୁଧବାର ଭାଇ କଣ ମୁଁ କଣ ଆମେ ଗୋଟେ ବାରେ ଖାଉ ଶୁକ୍ରବାର ତ ଖାଇବୁନି ରବିବାର ବି ଆମେ ଖାଉନୁ ମୁଁ ଝିଅ ବେଳୁ ଖାଇନି ସେ ଗୋଟେ ବାର ବୁଧବାର ଖା ଖାଏ ତା ଦିହରେ ଅମାବାସ୍ୟା ଥାଏ। ସଂକ୍ରାନ୍ତି ପୁନେଇଁ ଓଶା ବାର ଅଛି ହଁ ଏଇଟି ତ ତିନି ମାସ ବନ୍ଦ ହେଇଯିବ ବୁଧେଇ ଓଷା ତାପରେ କାର୍ତ୍ତିକ ମାସ। ମଗୁଶୁର ମାସ ଏଇଠି ତିନ ଚାରିମାସ ଟୋଟାଲ କଣ୍ଟିନ୍ୟୁ ବନ୍ଦ୍।
ଚାରି ମାସେ ନା ଶ୍ରାବଣ ଭାଦ୍ରବ ଆସ୍ଵିନ କାର୍ତ୍ତିକ।
ହେଲା ଏଇନେ ଏଇଠି କଣ୍ଟିନ୍ୟୁ ବନ୍ଦ ହେଇଯିବ ଗଲା ଛାଡ ଆଉ ସିଏ ଯୋଉ ଦିନ ବୁଧବାର ଖାଉ ଆମେ ଅଣ୍ଡା ଚିକେନ ଖାଉନୁ ଭାଇ ଖାଆନ୍ତିନି କି ମୁଁ ଖାଏନି। ଭାଇ ବି ଚାରଦିନ ଅଣ୍ଡା ଖାନ୍ତିନି। ଚିକେନ ଖାଆନ୍ତିନି ଆମେ ସେଇ ମାଛ ଖାଇବୁ ଏଡେବଡ ପରିବାରଟା ମଟନ ଖୁବ୍ କାଁ ଭାଁ।
ହଁ। ହଁ ଯାହାବି ହଉ କି ଦିନେ ହେଲେ ତ ପୁଣି ପାଟିରେ ବାଜୁଥିବ ଆଉ କଣ ତା ବୋଲି କଣ ଖାଲି ବଡଲୋକିଆ ଖାଉଛି
ନାଇଁ ବଡ ପରିବାର ନା ଦି କେଜି ତିନି କେଜି ଭଳିଆ ନ ଆଇଲେ ମଟନ ଟା ପାଇ ଏତେ ପଇସା ଦେଇକୀ କିଏ ଖା
ଯାହେଲେ ବି ଆଠ ହଜାରେ ଟଙ୍କା ହେଲାଣି।
ତାପରେ ସେମାନେ ସବୁ ରଜରେ ସବୁ ଗାଁକୁ ପଳେଇଥିଲେ ସମସ୍ତଙ୍କ ବାପ ଘରକୁ ମୁଁ ଏକା ଘରେ ଥିଲି ମୁଁ କହିଲି ଏଇ ସମସ୍ତେ ପଳେଇଛନ୍ତି ମଝିଆ ଦିଅର ଥିଲା ମୁଁ କହିଲି ଦେଖେ ସମ ପଳେଇଛନ୍ତି ବର୍ତ୍ତମାନ ଯାହା ଆଣିବା ଭାଗ ଆମର ଅଧିକା ପଢିବ ଆମେ ନେଇ ଆସିବା ମ ମଟନ ଖାଇବା ନା ହଁ ସିଏ ସବୁ ଯାଇଛନ୍ତି ତାଙ୍କ ବାପ ଘରେ ଖାଇବେ ଆମେ କାଇଁ ଛାଡିବା। ମଝିଆ ଦିଅର ମୁଁ ମୋ ସ୍ୱାମୀ ଶଶୁ
ଆଉ ଲାଷ୍ଟ ଯୋଉ ଦିଅଙ୍ଗା ଧୁଆକୁ ବାର ପଡିଥିଲା ଆଉ ହଁ ହଁ।
ସେଇଦିନ ସେ ସାନ ଯାଆ ଦିଅର ସିଏ ତାଙ୍କ ଶଶୁର ଘର ପଳେଇଥିଲେ ମଝିଆ ଯାଆ ତା ପୁଅ ପଳେଇଥିଲା ପିଇସି ଶାଶୁ ମାନେ ସିଏ ତାଙ୍କ ଭଉଣୀ ଘର ହେରିକା ବୁଲିବାକୁ ପଳେଇଥିଲେ ସେ କେହି ନଥିଲେ ଶାଶୁ ତ ଆଁଇ ଆଁଇଶ ଖାଆନ୍ତିନି ଆଉ ମୋ ଛୁଆ ଦିଟା ମୁଁ ଆଉ ଭାଇ। ଆଉ ବାପା ଆଉ ମାଝିଆଁ ଦିଅର ହଁ ମଟନ୍ ମଟ ମଟନ କିଲେ ନେଇଆଇଲୁ ମାଛ ଦେଢ କିଲେ ନେଇ ଆଇଲୁ ନାଦିକି ଖାଇଲୁ ରାତିକି ସବୁ ଯାକ ଗଡିଲେ ରାତି ଗଡିଲାବେଳେ ମ ମଟନ କାହା ପାଇଁ ରଖିନି ମୁଁ କହିଲି ମାଛ ଖାଅ ମଟନ ରଖିନି କାହା ପାଇଁ ୟା ମୁଁ କହିଲି ତମେ ଘରେ ସବୁ ଖାଇକି ଆଇଥିବ। ଆଜ୍ଞା। ଆଜ୍ଞ। ଆମର ଗୋଟେ ଅଛି ପା ଆମର ରବିବାରକୁ ରବିବାରେ ହୁଁ ଏସି ବି ମେଡିକାଲ ରେ ଆମର ଖାଦ୍ୟ ଦିଆହଉଛି।
ଓ ହୋ କୋଉ ମେଡିକାଲ
ଏ- ସି -ବି।
ଆ ହଁ କଉ ଏରିଆ କି?
କଟ କଟକ ବଡ ମେଡିକାଲ।
ଓହୋ।
ଖାଦ୍ୟ ଦିଆ ହଉଛି। ହଁ ଆଜ୍ଞା ଆଜ୍ଞା ଆଜ୍ଞା।
କରିବି କେତେବେଳେ ଆଉ।
ଆଜ୍ଞା। ତାକୁ ଅଦା ରେଟ ଅଛିପା ଆ ଅଦା ରେଟ ଅଛିପା। ଦୁଇ ସହ ଟଙ୍କା କିଲୋପା। ମୁଁ ପା ବିକୁଛି ଦୁଇସହ ଦେଖଉଥିଲ ପା ହଁ ହଁ। ପୁରା ଗୋଲ୍ ନେଭ୍ୟୁ ପୁରା